ଆଛା।
ଭାଇ ନମସ୍କାର।
ହଁ ହଁ ଭାଇ ଭଲ ଆପଣଙ୍କର?
ମୁ ବି ବଢିଆ ପୁରା ଭେରି ଗୁଡ।
ଶୁବୁନି।
ମୁଁ ପୁରା ଗୁଅ ମାନେ ପର୍ଫେକ୍ଟ ଅଛି।
ଆଛା ହାଉ। କାମଧନ୍ଦା କେମିତି ସବୁ ଚାଲିଛି?
ନାଇଁ କିଛି ନା କାମ ଧନ୍ଦା ନାଇଁ ମୁଁ ନାବସଛି ବସ ଗେମ୍ ଫେମ୍ ଖେଳୁଥିଲି ଟିକେ। ଟୁର୍ନାମେଣ୍ଟ ବଗେରା ଖେଳୁଥିଲି ବସିକିନା ଆସିକି ଦେଖୁଛି କଲ୍ ଆସିଲା ତ ଟିକେ କଥା ହେଇଯିବି ଆଉ।
ଗେମ୍ ଫେମ୍ ବି ଖେଳୁଛ?
ହୁଁ। ଗେମ ଆଜିିକାଲି କିଏ ନ ଖେଳୁଛି?
ହଁ ସବୁ ଖେଳୁଛନ୍ତି ମୁଁ ବି ଖେଳୁଛି। ଏ ଫ୍ରି ଫାୟାର କଣ ଖେଳୁଛନ୍ତି ଗୋଟେ।
ହୁଁ ହୁଁ ମୁଁ ତ ସେ ପ୍ରିପେୟାର ଖେଳୁଛି।
ହୁଁ ହୁଁ।
ସାତ ଆଠ ବର୍ଷ ହେଲା ହେଲାଣି ଖେଳୁଛି ଆଉ।
ଆଉ ଆପଣ ଆଉ ଘରେ ସବୁ ଭଲ ଅଛନ୍ତି?
ହୁଁ ଘର ସବୁ
ଆଉ ଘରେ ବାପା କଣ କରନ୍ତି?
ରାଜମିସ୍ତ୍ରୀ କାମ।
ଓହୋ।
ମାନେ ତାଙ୍କ ଅଣ୍ଡରରେ ପିଲା ଅଛନ୍ତି କେତେଜଣ? ଲୋକ ରଖିଛନ୍ତି ସେଷ ଆସନ୍ତି ଡେଲି ଆମ ଘର ପାଖକୁ ଆସନ୍ତି। ତାଙ୍କ ବାପା ବତାନ୍ତି କୁଆଡେ କୁଆଡେ ସବୁ ଯିବା ଯିବାର ଅଛି? ସାଢେ ଯାନ୍ତି ଵାପା ତାଙ୍କର ଖାଲି ପ୍ଲାନିଂ ପ୍ଲାନିଂ କରନ୍ତି ଘର ର ସବୁ ମ୍ୟାପ୍ ଫ୍ୟାପ୍ ବନାନ୍ତି।
ଓ ଆଚ୍ଛା ଆଚ୍ଛା ଆଚ୍ଛା। ଆଉ ଘରେ ତବ କଣ ଭଲ ନା ତ ଦେହ ପା ଘରେ ଆଉ କିଏ ଘରେ କିଏ କିଏ ଅଛନ୍ତି ସବୁ?
ବାପା ମମି ଭାଇ ମୁଁ। ଆମ ପୁୁରଣା ଘରେ ବା ଜେଜେ ବୁଢା ଦିଟା ପୁଅ ଦିଟା ଝିଅ। ଆଉ ମା ତ ଏକ୍ସପାୟର୍ କରି ଗଲେଣି। ଏଇ ସବୁ ଅଛନ୍ତି ଆଉ।
ଓହୋ।
ଆଉ ଆପଣ କଣ କରନ୍ତି?
ନାଇଁ ପଢାପଢି ଏବେ ଏହି ପ୍ଲସ୍ଟୁ ଟା ସରିଲା। ଦେଖିବା ଆଉ ଗୋଟେ କଣ କରିବା ଆଉ ପ୍ଲସଥ୍ରୀ ଭାବୁଛି ହଁ ଗ୍ରାଜୁଏସନ କମ୍ପ୍ଲିଟ କରିବା ଘରେ କହୁଛନ୍ତି ଦେଖାଯାଉ କଣ ହଉ ହଉଛି ଆଉ? ଆପଣ ତାହେଲେ ପଢାପଢି କଣ ଚାଲିଛି ନା ସରିଲାନି?
ମୋର ବି ସେ ପ୍ଲସଟୁ ସଇଲାଣି। ପ୍ଲସ୍ଟୁ ସରିଲାଣି ବାସ ଏବେ କିଛି ନାହିଁ ବୁଲାବୁଲି କରୁ। ପ୍ଲସ୍ ଥ୍ରୀ ଆଡ଼ମିସନ ବି ଏ ବର୍ଷ କରିବିନି ଗୋଟେ ବର୍ଷେ ଡ୍ରପ୍ ଆଉଟ୍ ନେବି ତାପରେ ବର୍ଷ କରିବି।
ଓ
କହିଲେ ପାଠ ପଠ ଏନା ପଢୁନା ବୁଲାବୁଲି ଟିକେ କରୁଛ ଆଉ।
ହୁଁ।
ହଁ
ଗଲା ପାଠ ପଢି ପଢି ପଢି ପଢି ଆଇଛୁ ଗୋଟେ ବର୍ଷ ରେଷ୍ଟ ନେଇଯିବା। ପାଠ ପଢିଆ।
ହୁଁ। ଆଉ ଆଉ ବାରିରେ ସବୁ ଗଛବୁଛ କଣ ଲାଗିଛି? ନା ବାରି ଅଛି ନା ଆପଣଙ୍କର?
ହୁଁ ବାରି ତ ଅଛି ଗଛ ବୁଛ ସବୁ ଲାଗିଛି। ଅ ଅଛି କଣ କଣ ଲାଗିଛି? ବାଇଗଣ ଗଛ ଲାଗିଛି। ଭେନ୍ଡି ଗଛ ଲାଗିଛି। ଆଉ କାକୁଡି ଗଛ ଲାଗିଛି କଲରା ଗଛ ଲାଗିଛି। ଆଉ ଜହ୍ନଇ ଗଛ ଲାଗିଚି। ଲଙ୍କା ଗଛ ଲାଗିଚି, ଆଉ ଭେଣ୍ଡି ଗଛ କହିଲି ନା ଭେଣ୍ଡି ଗଛ ବି ଲାଗିଚି ଆଉ ଆଉ ଲାଗିଚି ଶାଗ ଲାଗିଚି ଆଉ ହୋଉଚି ଶାଗ ଲାଗିଚି ଦି ତିନି ପ୍ରକାର ର ଶାଗ ଲାଗିଚି। ଆଉ ସ ଯୋଉ ଇଏ ସଜନା ଗଛ ବି ଅଛି। ଆଉ କଣ ଡାଳିମ୍ବ ଗଛଗୋଟେ ଅଛି। ପିଜୁଳି ଗଛ ବି ଅଛି, ଆମ୍ବ ଗଛ ଅଛି।
ତାହଲେ ସବୁ ଆଭେଲେବଲ ଅଛି ଆଉ।
ପ୍ରାୟ ଗଛ ଅଛି ଆହୁରି କିଛି ଗଛ ଲଗେଇବାରେ ମାନେ ମୁଁ ଗୋଟେ ନର୍ସରୀ ବାଲାଟେ ଅଛି ସେ ଆମ ଘରକୁ ଆସି ନବା ପାଇଁଁ କହିଛି ସିଏ ଆଣିକି ଦବ ଗଛ ମୁଁ କେତେଟା ଅର୍ଡର କରିଥିଲି ସେ ଆଣିକି ଦବ। ଆମ ଘର ବି କିଛି ଆମର ଗେଣ୍ଡୁ ଗଛ ଗଣ୍ଡୁ ଫୁଲ ଆମର ସେ ଯୋଉ ତଳି ପକେଇଚୁ ସେ ଗଛ ସବୁ ଉଠୁଚି ସେ ଲୋକଟା ଆସିକି ନେଇ ଯାଉଚି ଆଉ।
ଓହୋ
ମିନିମ କେତେ ସାତ ଆଠ ହଜାର ଗଛ ହେଇ ସେ ଲୋକ ଆସିକି ନବ। ସେ ପୁରା ବୁକ୍ କରିକି ଯାଇଚି।
ବଢିଆ ଆଉ ଚାଲିଚି ଘରେ ସବୁ ଆଭେଲେବୁଲ ଅଛି।
ଆଉ ସେ ଆସିଥିଲା ଯୋଉ ସେ ମଝିରେ ଏବେ ଥରେ ଆସିଥିଲା ତିନି ଚାର ଦିନ ତଳେ। ଏ ମୋ ସାଙ୍ଗରେ ମତେ କହଲା ମାନେ ଅଛି କୋଉ କୋଉ ଗଛ ଲଗେଇ କୁହ? ଆମର ଥିଲା ଟଗର୍ ଗଛ ଥିଲା। ଆଉ ଗୋଟେ ଗଛ ଥିଲା ମଲ୍ଲ ଗଛ ଗୋଟେ ଥିଲା ମନ୍ଦାର ଗଛ ମାନେ ଥିଲା ହେଲା କି। ସେ ଗଛ ଛୋଟ ଛୋଟ ମାନେ ଡାଳ କାଟିକି ସେ ତାର ନର୍ସରୀ ବାଲା ନା ସେ ତାର ଗଛ ଲଗେଇବା ଶିଖିଚି। ତାର ଗୋଟେ ସିଷ୍ଟମ ରେ ସିଏ ଗଛ ଟାକୁ ମାନେ ଗୋଟେ ମୁନିଆ କରି କାଟିକି ଗୋଟେ ଜାଗାରେ ମାନେ ହାଲକା ମାନେ ମାଟି ହାଲ୍କା ହାଲ୍କା ହାଲ୍କା ଖୋଳିକି ହାଲୋ। ଆବାଜ ଆସୁଚି। ହ।
ହଁ ଭାଇ।
ଆବାଜ ଆସୁଚି?
ହଁ ହଁ।
ନାଇଁ ମୁଁ ସେଇ କଥା କହିଲି ମୁଁ ଲୋକଟା ଆସିି ଥିଲା ସେ ତାର ଗୋଟେ ସିଷ୍ଟମରେ ଗଛ ଲଗେଇ ଯାଇଚି ଏବେ ହେଲା କି। ଆମ ଲଗେଇ ଯାଇଚି ସିଏ ଲଗେଇ ଯାଇଚି ଆସିକି ନବ ଆଉ।
ଆଚ୍ଛା
ଆସିକି ନବ ଏ ଅଳ୍ପ ଦିନ ଭିତରେ ଆସିକି ନେଇଯିବ ଗଛଟା ବଞ୍ଚିଗଲେ ଆସିକି ନେଇ ହୁଁ ସେ ଅଛି ମାନେ ଆମେ ଜାଣିନୁ ନା କେମତି ଲଗେଇବା କଥା ସେ ଆସି ବତଉଛନ୍ତି ସେ ନିଜେ ଲଗେଇ ଦଉଛନ୍ତି। ଯାହା ସବୁ ଆସିକି ନେଉଛନ୍ତି ଆସିକି ଆ ଆଉ କିଛି ଆମ ବାର୍ ରେ ଗଛ ଲାଗିବାର ଅଛି। କୋବି ଆଉ ଦି ପ୍ରକାର କୋବି ଲାଗିବ, ପିଆଜ ରସୁଣ ଆଳୁ ଲାଗିବ।
ଆଚ୍ଛା।
ଏ ବର୍ଷ ପିଆଜ ଲଗେଇଥିଲୁ ବୋହୁତ ପିଆଜ ହେଇଥିଲା ପ୍ରବଳ ପିଆଜ ହେଇଥିଲା।
ଓ ହୋ।
ପିଆଜ ଏମିତି ହେଇଥିଲା ଆମେ ଦେଇଦେଲୁ। ମାନେ ବନ୍ଧୁଘରକୁ ସବୁ ଦେଇଦେଲୁ ପିଆଜ।
ହଁ ଆମର ସେମିତି ନାହିଁ ମ ବାର୍ରେ ବେଶୀ କିଛି। ଏଇ କଣ? ଆମ୍ବ ଗଛ କିଛିଟା ଆଉ କଦଳୀ ଗଛ ଦି ତିନ୍ଟା। ଆଉ ସପୁରୀ ଗଛ ଏମିତି ଛଅ ସାତଟା।
ବାସ୍ ଏଇ ଏଇ ସବୁ ଗଛ ଆମର ନାହିଁ। କଦଳୀ ଫଦଳୀ ଗଛ
ହଁ ତାପରେ ହଁ ତାପରେ ସେତେଟା ଗଛ କୋଳି ଗଛ ଆଉ ମଲ୍ଲିବାରରେ ଆଉ କିଛି ହେଇଛି। ଚାମୁଅଳ ଗଛ ଲିକ୍
ହଁ ମୁଁ ସେଇ ଗଛ ଟା ଅର୍ଡର ଦେଇଛି।
ଆଚ୍ଛା ହୋଉ ଅର୍ଡର
ତମର ଯୋଉ ଜାମୁ ରୁଳ ଗଛ ଟା ନାଇଁ କି। ହାଲୋ।
ହଁ ଭାଇ। କହୁନାହାନ୍ତି।
ସେଟା କୋଉ କଲର ର ରହୁଛି କହିଲ ଜାମୁ କୋଳି। ଯୋଉ ଫଳଟାକୁ କଲର ର ଅଛି।
ଭଏସ୍ କଟି ଯାଉଛି ଆପଣଙ୍କ ନେଟ୍ ସ୍ଲୋ।
ହ୍ୟାଲୋ। ମୁଁ କହିଲି ଯୋଉ ଆପଣଙ୍କର ଜାମୁ ରଳ ଗଛ ଟା ଅଛି। ସେଇଟାେ ଯୋଉ କୋଉ କଲର ଫଳଟା ହଉଛି।
ସେଟା ହ୍ୱାଇଟ୍ କଲର ରହୁଛି ନା। ହ୍ଵାଇଟ୍
ଆଉ ଗୋଟେ ଅଛି ଆଉ ଆଉ ଗୋଟେ ପିଙ୍କ୍ କଲର ବି ଅଛି। ନା ପିଙ୍କ୍ ନା ରେଡ୍ କଲର ର ଅଛି।
ହଁ ହାଲକା ରେଡ୍ ବୋଧେ ଅଛି। ହେଇନି ବାର ଲେଚର। ହ୍ୱାଇଟ୍ କଲର ହ୍ୱାଇଟ୍ ଆଉ ଆଚ୍ଛା ଆଚ୍ଛା ଆପଣ ଆ ଆ ଆପଣ
ଆଉ ଗୋଟେ ଧାନେଇ ଲଙ୍କା ଗଛ। ଜାଣିଥିବେ।
ଆଚଛା।
ସେ ଗଛ ଲଗି ସେ ଗଛ ଟା ବହୁତ ବଡ ହବ। ବହୁତ ଝଙ୍କାଳିଆ ହବ। ବହୁତ ବର୍ଷ ପର୍ଯ୍ୟନ୍ତ ରହିବ।
ଓ ହୋ ସବୁ ଗଛ ଆମ ଛାତରେ ଅଛି। ଗେଣ୍ଡୁ ବଟ ଗେଣ୍ଡୁ ଆମର ରହିଲା। ମନ୍ଦାର ଯୋଉ ରହୁଛି ବଡ ବଡ ସାଇଜ୍।
ହୁଁ ହୁଁ।
ସେ ମନ୍ଦାର ଆଉ ଏମତି ହାଇବ୍ରିଡ ଗଛ କଦଳୀ ଲାଗି ହ୍ଵାଇଟ୍ କଲର ଅଛି। ୟେଲୋ କଲର ଅଛି। ରେଡ୍ କଲର ବି ଅଛି। ପିଙ୍କ୍ କଲର ବି ଅଛି।
ଆମ ଘରେ ବି ଅଛି। ଯୋଉ ରେଡ୍ ଅଛି ହ୍ଵାଇଟ୍ ଅଛି।
ଆଉ ଗୋଟେ ରହୁଛି ସୋ ଗଛର। ଆଉ ଗୋଟେ ସୋ ଗଛ ରହୁଛି। ତାର ଗୋଟେ ଗଛରେ ତିନ୍ ଟ ଦିଟା କଲର ଫଲ୍ ଗୋଟେ ଫୁଲ ହଉଛି। ଦିଟା କଲର ହାଇଟ୍ ଆଉ
ହୁଁ।
ମର ରହିଲା କି କଲର ସେଇଟା ପ୍ର ପର୍ପଲ ନା କନ୍ତି ଗୋଟେ କଲର ବାହାରେ।
ହୁଁ ହୁଁ।
ହ୍ୱାଇଟ୍ ଆଉ ସେଇଟା ମିଶା ରହୁଛି। ଗୋଟେ ଗଛରେ ଦିଟା କଲର ସୁନ୍ଦର
ହୁଁ ହୁଁ ଜାଇଁଲି ଜାଇଁଲି।
ହଁ ସେଇଟା ଗୋଟେ ଚୋଲ୍। ଆଉ ହାଇଟ୍ ଆଉ ଗୋଟେ ଗଛ ଅଛି। ଏ ହଉଛି ଗଛ ଗୋଟେ ଗୋଟେ ରହିଯାଉଛି ଗଛ ଦୁ ଦିଟା କଲର ହେଇଯାଉଛି। ଆଛ୍ ରେ କିଛି ନାହିଁ ଗେଣ୍ଡୁ ଲାଗିଛି। ତାପରେ ମଲି ଫୁଲ ଷ୍ଟୋର। କଜରା ଗଛ ଯୋଉଟା କଚରା ଫୁଲ
ଆଉ ମଲ୍ଲି ଫୁଲ ଟା ଭଲ ମାନେ ତାର ଫ୍ରୋଗ୍ରେନ୍ସ ଟା ବି ବହୁତ ଭଲ ନା
ନହଲେ ତ ବାସ୍ତା ଟା ଟିକେ ଭଲ ତ ସେଥିଲାଗି ଲଗା ହେଇଛି ସନ୍ଧ୍ୟା ଯେମତି ହେଇଯାଉଚି ସେ
ରାତିିବାକୁ ଯିବୁ ବାସ୍ନା ହବ ପୁରା ବୋହୁତ ମାନେ ବଢିଆ ବାସ୍ ଟାକୁ
ହଁ ସ୍ମେଲ ଟ ଭଲ ହୋଉଚି ରାତିରେ।
ମୁଁ ତ ଘରକୁ ନେଇ ଆସ ଫୁଲ ଗୁଡା।
ଆପଣ ଗୋଟେ କାମ କରନ୍ତୁ ଆପଣ କଣ କହିଥାନ୍ତୁ ବାହାରେ ଟିକେ କାମ ଅଛି। ବାହାରକୁ ଯିବାର ଅଛି, ମୁଁ ଆସିକି ଆପଣଙ୍କୁ କଲ ବକ୍ କରୁଛି ଧନ୍ୟବାଦ।
ହଁ ଠିକ ଅଛି ଠିକ ଅଛି।